ରାଧା ଜୟ ଜଗନ୍ନାଥ ଭାଇ, କେମିତି ଅଛନ୍ତି ଆଜ୍ଞା
ଭଲ ଅଛି।
ଆଉ ଖିଆପିଆ ସରଲାଣି ଆଜ୍ଞା?
ନାଇଁ ଖିଆ ପିଆ ହେଇନି ଆମର ଯାହା ବି ହେଲେ ଖାଇ ଖିଆ ପିଇଆ ରାତି ବାରଟା ଖଣ୍ଡେ ହେଇଯାଉଛି।
ଆଉ ଏବେ କଣ ଡ୍ୟୁଟିରୁ ଆସିଲେ ନା କଣ
ନାଇଁ ଡିଉଟି ଆମର ଚବିଶି ଘଣ୍ଟା ଭାଇ ବୁଝିଲେ କି, ଆମର ଆମେ ଚଣ୍ଡିଖୋଲ ଯାଜପୁର ଜାଣିଥିବ ଏଇ ପେଟ୍ରୋଲ ପମ୍ପରେ ଅଛୁ ଆଉ।
ଓହୋ କଣ ମ୍ୟାନେଜର ଫ୍ୟାନେଜର ଅଛ।
ନାଇଁ ନାଇଁ ପେଟ୍ରୋଲ ପମ୍ପ ରେ ଅଛୁ ଭାଇ ସେଲସ ମ୍ୟାନ ଭାଇ। ହୁ ଖାଲି ତେଲ ବିକୁଛନ୍ତି ଯୋଉ ସେଇଆ ଆଉ।
ଓହୋ। ହଉ ଘରେ ସମସ୍ତେ କଣ କରୁଛନ୍ତି? ହଁ ଏବେ ଖାଇବୁ ଆଉ।
ଉୁଁ ହୁଁ ଘରେ ସବୁ ଖାଇକି ଶୋଇଲିଣି ଆମର।
ଆୟା।
ହୁଁ। ଆଉ ତମେ ଏନା କଣ କରୁଚ?
ଆଜ୍ଞା ଏବେ ଘରେ ଅଛି ବାହାରେ ଆଜ୍ଞା ଥିଲି ଆଜ୍ଞା।
କୋଉଠି?
ଥିଲି ହୋଟେଲେ ବାସନ ଫାସନ ମାଯୁଥିଲି ଆଜ୍ଞା।
ହୋଟେଲ ବାସନ ମାଯୁଥୁଲ?
ଆଜ୍ଞା।
ଏ ଦରମା କେତେ ପାଉଥିଲ?
ଏଇ ଉଁ ଛଅ ହଜାର ଟଙ୍କା ଖଣ୍ଡେ ଦଉଥିଲେ ଆଉ ଖାଇବାଆ ପିୟାକୁ ରହିବାକୁ ଆଉ।
କଟକ ନା ଭୂନ୍
ଏଇ ଆଜ୍ଞା ହାଇଦ୍ରାବାଦରେ ଆଜ୍ଞା।
ହାଇଦ୍ରାବାଦରେ ବାସନ ମାଯୁଥିଲ?
ଆଜ୍ଞା ଆଜ୍ଞା। ମିଛ କାଇ ଆପଣଙ୍କୁ କହିବି।
ଉଁ।
ଆପଣ ଅଣା ବନ୍ଧୁ ତମକୁ ଆମେ ଏମିତି କହିପାରିବୁ କି?
ନା।
ଆଜ୍ଞା।
ଆଉ ପରିବାର କେଇ ଜଣ ଅଛନ୍ତି ଭାଇ ତମର?
ପରିଆଡା ବାପା, ମା ମୁଁ ମୋ ସ୍ତ୍ରୀ ଆଉ ମୋ ଝିଅ ଛୋଟ ଝିଅ ଗୋଟେ ଅଛି ଆଉ। ଆଜ୍ଞା ଆଜ୍ଞା, କେତେ ବର୍ଷ ହେଲାଣି? ଆଜ୍ଞା। ଏବେ ଡ୍ରେସ ମା ବ ଦେଢ ବର୍ଷ ଖଣ୍ଡେ ହବ ଆଜ୍ଞା। ଆଜ୍ଞା, ଆଜ୍ଞା, ହୁଁ। ଆପଣ ସେକରେ ଯୋଉ ସୁନିଲ ସାର୍ ବୋଲି ଜଣେ ଲୋକ ଥିଲେ।
ସୁନୀଲ ସେ କୋଉ ତାଙ୍କ ଘର କେଉଁଠି କହିଲ?
ଆଜ୍ଞା ସେ ଯୋଉ ସାମ ଭାଇ ପୁଅ ବୋଲି କୁହନ୍ତି ତାଙ୍କୁ।
ଶ୍ୟାମ ଭାଇ କିଏ ତାଙ୍କ ଘର କୋଉଠି କହିଲ?
ପା ସେ ଚୌଦ୍ୱା ଷ୍ଟେସନ ରେ। ଆଜ୍ଞା। ଏଇ ଯୋଉ ଗୋପାଳପୁର ଆଡେ ମୁଁ ଆଜ୍ଞା।
ମାନେ କୋଉ ଡିଷ୍ଟ୍ରିକ୍ଟ ରେ ଯାଉଛି?
ଡିଷ୍ଟ୍ରିକ୍ଟ ଆଜ୍ଞା ଏଇ ଯୋଉ ମା ଖ କଟକ ଡିଷ୍ଟ୍ରିକ୍ଟ ମାଙ୍ଗା ବାଜୁପୁର ପଞ୍ଚାୟତର ଆଉ। ଆଜ୍ଞା ଆଜ୍ଞା ଠିକ ଚିନିଛନ୍ତି ଆପଣ।
ସିଏ ବା ଭଲ ଚାକିରି ଏବେ ଅଛନ୍ତି ସିଏ କାମ ବ୍ୟସ୍ତ ରହୁଛନ୍ତି ତ।
ଓହୋ।
ହୁଁ ଆଉ ଆପଣ କାମ ଆଉ କଣ ଏବେ କରୁଛନ୍ତି?
ଆଜ୍ଞା ଏବେ କାମ କଣ କରିବୁ ଏଇଠି ଘରେ ବସଚୁ ଏଇ। ଗାଇ ଫାଇ ଚରଉଛୁ ଆଜ୍ଞା ଆଉ।
ଗାଈ ର
ଆଜ୍ଞା ଛଅଟା ଖଣ୍ଡେ ଗାଈ ରଖିଛି ଦର୍ଶି ଗାଈ ଆଜ୍ଞା।
ଦର୍ଶି କ୍ଷୀର ଫୀର ଦଉଛନ୍ତି?
କ୍ଷୀର ଦଉଛନ୍ତି ଆଜ୍ଞା।
ମାନେ କାହାକୁ ଯୋଉ ଗଉଡକୁ ଦଉଛ ନା ନେଇ ଅମ୍ଫାଟ ଦଉଛ?
ଟ ରେ
ଓମ୍ଫେଡ ଦଉଛ? ସେ ଲିଟର ଲିଟରେ କେତେ ଟଙ୍କା ଦଉଛନ୍ତି କି?
ଲିଟର ଆଜ୍ଞା ମୁଁ ଜାଣିନି ବାପା ଦଉଛନ୍ତି ସେଇଗୁଡ଼ା ନେଇକି ଆଉ।
ଓ ହୋ ତମେ ଖାଲି ଗାଈ ଚରାଇକି ଇଏ କରିଦଉଛି ବାପା ତାଙ୍କର ବିକୁଛନ୍ତି ଆଉ।
ହଁ ଆମ ସେକାରେ ଯୋଉ ପ୍ରଶାନ୍ତ ବେହେରା ବୋଲି ଜଣେ ଲୋକ ନଥିଲେ।
ଓ ପ୍ରସୁ କରବ କେତେ?
ବ କର ଦବ? ସିଏ କେତେ ଟଙ୍କା ଦାମ ଦଉନ ଜାଣିନି ତାଙ୍କ ପୁଅ ଟା ବାହାରକୁ ପଡିଲା ତ ଏବେ। ସିଏ ଆଉ ତାଙ୍କର ନଉନାହାନ୍ତି କ୍ଷୀର ସେଥିପାଇଁ ଆମେ ଏ ଦଉଛୁ ଆଉ। ଆଜ୍ଞା ଆଜ୍ଞା। ତାଙ୍କ ଭାଇଟା ବଉତ ବାଳୁଙ୍ଗା ଆଜ୍ଞା। ଲିଟେର ସେମିତି କିଛି ଆପଣ ମୁଁ ସେମିତି କି ଦେଖିନି ଆମେ ନେଇକିନି ସେମିତି ଦେଇଦଉଛୁ ବାପା ତାଙ୍କର ଲେଖା ଲେଖି କରୁଛନ୍ତି କଣ ଆଉ।
ଓ ହୋ। ଆଉ ଆଉ ତ ଆପଣଙ୍କ ପରିବାରରେ ଆଉ ଆପଣ
ଆଉ ହଁ ଆମର ହିନ୍ଦୁ ଧର୍ମ ଆଉ ପୂଜା ଫୂଜି କରିବୁନ ଆପଣ? ଆପଣଙ୍କ କୋଉ ଧର୍ମ ଆଜ୍ଞା? ଓହୋ। ଆଉ ତମ ସାଙ୍ଗରେ ଯୋଉ ବାବୁ ବୋଲି ଥିଲା ଗୋଟେ ଲୋକ କୋଇଲା ବେପାର କରିୁଥିଲା ଆଜ୍ଞା।
ହଁ ସେ ଦି ତିନି ଥର ଜେଲ ଯାଇଥିଲା ଯେ ଭାଇ ତାପରେ ପୁଣି ଏବେ ଆସି ବେପାର କ ଅଛି ଆଉ।
ଏ ଏବେ ତାଙ୍କର ଗୋଟେ କଣ ପୁଅଙ୍କର ତାଙ୍କର ଯୋଉ ପୁଅଇ ଥିଲା ଗୋଟେ ଯଉ ବଡ ପୁଅ ପ୍ରକାଶ ପିଲା ଗୋଟେ ଥିଲା ତାଙ୍କର ପୁଅର ଜନ୍ମଦିନ ଏବେ ଥିଲା ମୁଁ
ହଁ ନାଇଁ ନାଇଁ ସେ ପୁଅ ନୁହେଁ ସେ ତାଙ୍କ ଦେଇଙ୍କର ପୁଅ।
ଓହୋ ନା ନା ସିଏ ମ ତେ କହୁଥିଲି ଯେ ମୋ ବାବା ପକ ଯୋଉ ବାବୁ ବୋଲି। ମୁଁ ସେଥିପାଇଁ କହିଲି
ହ ନାଇଁ ନାଇଁ ସେ ବାପା ବାବୁ ସେ ତମେ ଭୁଲ ଶୁଣିଛ ତମକୁ ଲୋକ କିଏ ଭୁଲ କହିଛନ୍ତି।
ଆଜ୍ଞା।
ହୁଁ।
ହଁ ତମ ସେକାରେ ସେ ଯୋଉ ବାବୁ ବୋଲି ତାଙ୍କର ବହୁତ ପିଲା ବୋଲି ସେ ସେ ନବେ ପରସେଣ୍ଟ ପିଲା ପିଲି ତାଙ୍କ ସେଖରେ ବାବୁ ଶାଣି ସାଇ ନା କଣ ସେଖରେ?
ହଁ ନା ଲବେ ପସନ୍ଦ ପିଲା ପିଲି ନା ସିଏ ତ ଗୋଟେ ବାହା ହେଇଛନ୍ତି ସିଏ ଆଗରୁ କଣ ତାଙ୍କର ପାଉଥିଲେ କଣ କରୁଥିଲେ ମୁଁ ଜାଣିନି ଭାଇ। ବୁଝିଲେ ନା ସିଏ ତାଙ୍କର ଗୋଟେ ଭଲ ପାଇଁ ବା ହେଇଛନ୍ତି ତାଙ୍କର ଦିଟା ଦିଟା ଝିଅ। କଟକରେ ଭାଇଚନ୍ ଶିଖରପୁର ରେ।
କର ଆଉ ତାଙ୍କ ତମର କି ନେ ଏଇନା ଘରେ କଣ ବାବା ବାବା କଣ କରୁଛନ୍ତି ତମର?
ବାବା ଆ
ବାବା ଏଇଠି କାମ କରୁଛନ୍ତି ରାଗରୁ ଦଇ ଭବା ତ ହଲ କର ଆଉ। ଓହୋ ଏ ଯୋଉ ଓଳମ ଫଳମ ନଗାନ୍ତି ଯୋଉ
ହଁ ସେଏ ଓଳମ କରିବି ସେ ମିସ୍ତ୍ରୀ ତାଙ୍କର କରିବେ ନା ଆଉ ବାପା ଖାଲି ତାଙ୍କର ମସଲା ଗୋଳେଇକି ଦେବେ ଆଉ।
ଓହୋ ମିସ୍ତ୍ରୀ କେବେ ତମ ସେ ଘର ଆଡ଼େ ଆସନ୍ତିନି?
ନା ମିସ୍ତ୍ରୀ ହଁ ଆସନ୍ତି। ଆମର ବନ୍ଧୁ ଭଳିଆ ହେଇଛନ୍ତି ସିଏ ନା ତାଙ୍କର ଯାହା ପୂଜା ପରିଣ ଆମର ଦିଅନ୍ତି ଆମର ଯାହା ହେଲେ ପୂଜା ପରି ତାଙ୍କୁ ଦିଅନ୍ତି।
ହଁ ହଁ ହଁ ହଁ ମାଙ୍କ ଦେହ କେମିତି କଣ ଅଛି ତୁ ଆମ
ହ ମାଆଙ୍କର ଦିଟା ଅପରେସନ ହେଇଥିଲା ସେ ତ ଏବେ ଟିକେ ଭଲ ଅଛନ୍ତି।
ଆଜ୍ଞା ଓ ହୋ। ଏଇ ଦି ମାସେ ତିନି ମାସେ ହଁ ହଁ। ଆଉ। ଆଜ୍ଞା ଆଜ୍ଞା।
ସେ ଚାଷବାସ କିଛି ହେଇନି।
ଆମ ଏକାରେ ଯୋଉ ତାଡ଼ି ଖଜୁରୀ ଗଛ ଯୋଉ ତାଡ଼ ନୁହେଁ।
ହଁ ସେ ମଦୁଆ ପିଅନ୍ତି ଓ ନାଇଁ ଇଏ ବାଇଗଣ ବାଇଗଣ ବିଲାତି
ନା ନା ଆମ ଏକରେ ସେ କଣ କ ଚାଷ ଯେ ନଳିତା ଫଳିତା ଲଗାନ୍ତି ଆମ ହେକରେ ଖଜୁରୀ ଗଛ ଅଛି ସେ ତାଡ଼ି ବେପାର କରୁଛନ୍ତି ଅଁ ଅଁ। ମାନେ ଖଯୁରି ଗଛରୁ ଅମଳ କରିକି ଆଜ୍ଞା
ଲୋକ ଏତ
ଲୋକ ପ୍ରବଳ ପ୍ରବଳ କଣ କହିବା ଏଇଟା ଭଲ ଜିନିଷ ନା ମଦ ଠାରୁ ମଦ ପିଉଚନ୍ତି ଲୋକ
ଆଜ୍ଞା ଏ ଫରେନ୍ ଲିକର ଯେ କହୁଛନ୍ତି ଫରେନ୍ ଲିକର ନାଇଁ କି?
ହଁ ଆଜ୍ଞା ଆଜ୍ଞା ସେଗୁରା ସେ ଇଂଲିଶ୍ ରେ। କଣ କହୁନି ମୁଁ ଜାଣିନି ଆଜ୍ଞା। ଆଉ ତାଡ଼ୀଟା ପିଇଲେ କୁଆଡେ ଦିହ ପାଇଁ ଭଲ। ଆଜ୍ଞା ହଁ। ନଁ ଆମ ଆମ କଇସ ହଁ ଏବେ ପୁରୀ ଯାଇଥିଲି ଆଜ୍ଞା। ଏକାଦଶୀରେ ହୁଁ ହାଲୋ
ହୁଁ।
ଏଇଭଳିଆ ଆଉ
ଆ କୋହୁ ନାହାନ୍ତି।
କୁହନ୍ତୁ ହ ଏଇଭଳିଆ କଥା ଆଉ ଆଉ ତମର ସେଠି କିଏ ଭାଷା ଏମିତି ଖରାପ କଥା କହୁଛନ୍ତି। ସେ ଭଲ ଲୋକ ପିଲାଗୁରା ନୁହଁ
ଇଏ ସାଙ୍ଗସାଥି କଥା ତମେ ଜାଣିନନା ସେରା ସବୁ ଲୋକ ମଣିଷ ଅବସ୍ଥାରେ ଅଛନ୍ତି ନା ଜାଣିନା।
ହୁଁ ହୁଁ
ସେୟା ଅ
ସେ ଅଭଦ୍ର ଯିଏ ଅଭଦ୍ର ନା ଭଦ୍ର କୋଉଠି ଆସିବ? ଓହୋ ସେଇଆ ପିଲା ଗୁରା ଭଲ ନୁହେଁ।
ହୁଁ ଭାସା ଫାସା କହୁଛନ୍ତି ତାଙ୍କୁେ କିଏ କଣ କହିବ।
ଉଁ ହୁଁ।
ହୁଁ।
ଆଉ ଏବେ ଯାଇ କଣ ଘରେ କଣ। ଖାଇବାକୁ ପିଇବାକୁ ହେଇଥିବ କହୁନ ହେଇଥିବ ବୋଧେ ନା। ନା ରୋଷେଇ କରିବ ଆଜ୍ଞା। ଓଡ଼ିଆ ଘର ଲୋକ ହୁଁ ସକାଳୁ ଉଠିକି ଡ୍ୟୁଟି ଯିବାର ଅଛି କାମ ଘର କାମ ଅଛି ନା। । ।
ଘରେ ଖାଇବା ପିଇବା ସାଙ୍ଗସାଥିଙ୍କ ବୁଲାବୁଲି ହେଇଯାଉଛି ଆଉ।
ଆଉ ଦିପୁନ ସାଙ୍ଗ ହଉନି, ହଁ ହଁ। ଏୟା ଆଉ।
ହୁଁ।
ଆଉ ତମ ସେକରେ ଝିଅ ନାହାନ୍ତି? ଆମ ଏକରେ ବାହାଘର ଗୋଟା ପ୍ରସ୍ତାବ ଦେଖିଥାନ୍ତା ଆଜ୍ଞା। ଭାଇ କୋଉଠୁ ଭାଇ ସବୁ ଜାଗା ଦୁ ଜାଗା କଲେ ତ ଭଲ ପାଇବା ହେଇଗଲା। ଆଜ୍ଞା।
ଆଉ କୋଉଠି ଝିଅ କୋଉଠି ମିଳିବ ତମେ ନିଜେ ଚିନ୍ତା କରୁନ। ଯାହା ମୁଁ ଦେଖଛି ତ ଗୋଟେ ପୁଅକୁ ଧରି ଗୋଟେ ଝିଅ ଭଲ ପାଉଛି, ଆଉ ତମ କୋଉଠି ପୁଅ ଖୋ ଯିବ?
ଯିବ। ଆଜ୍ଞା ତୁ କିଝିବା ଖୋଜିବ କୌଣସି ଜାଗାରେ ନାଇଁ। ପଇସା ନେଇକି ବି ଗୋଟେ ଜିନିଷ ବି ପାଇବେନି ସେ କ କରି ପାରି ଆଇ ପରିସ୍ଥିତି ଭାରି ଜଟିଳ ନା। ପୁରା ଖରାପ ଭାଇ ଦୁନିଆରେ ସବୁ ଧ୍ୱଂସ ହେଇଯିବ ନା। ଆମ ଏକରେ ଖୋଜୁଥିଲେ ଯେ ଝିଅ ସେ ଯୋଉ ପୁଅ ଦି ତିନି ଜଣ ଅଛନ୍ତି ସେ ରାଉତ ତୋର ସ୍ଵାଇଁଗଳ ଯିବୁ। ବାହାଘରକୁ।
ଆଉ ଗୋଟେ ସେଠି ଘର ପୁଅ ଟେ ଥିଲା ଯୋଉ କହୁଥିଲ। ସେଠି ଘର ପୁଅ ଯୋଉ ଚିନ୍ମୟ ସେଠି ନା କଣ ଗୋଟେ କହୁ ଲୋ।
ହଁ, ତାଙ୍କର ସେଠି ଏରେ ଦୋବନିଆରେ ଏବେ ବାହାଘ ଠିକ କରିଛନ୍ତି, । ସେ ଯୋଉ କନ୍ତା ନା ସିପ୍ରା ବୋଲି ଝିଅ ସାଙ୍ଗରେ ବାହାଘର ଠିକ ଏଆ।
ଓହୋ । ହଁଭାଇ ମୁଁ ଟିକେ ବ୍ୟସ୍ତ ଅଛି, ଭାଇ ବ୍ୟସ୍ତ
ଆଜ୍ଞା । ଆଜ୍ଞା ଆଜ୍ଞା ରାଧେ ରାଧେ ଆଜ୍ଞା, ଆଜ୍ଞା ଆଜ୍ଞା ହୁଁ। କହିଲ ଏମିତି କରୁ।